ଇ-ସେ କେମିତି କେଜାଣି।
ଏ ଏବେ ରେଡି, ଆଉ କୁହ।
ସେ ସକାଳେ କଣ ଗୋଟେ ବୋଧେ ଇସୁ-ମାନେ ପ୍ରୋବ୍ଲେମ ହଉଥିଲା ଆଉ।
ଓହୋ। କି ତମେ ତ ତମେ ତ ତାସ୍ ଖେଳୁଥିଲେ କ କହୁଥିଲ ତାସ୍ ଖେଳିବ ବୋଲି ତମେକୁ କର କହିଲ ତୁମକୁ ଡାକୁଥିଲ ନା କଣ ପା?
ହଁ ସରିଗଲା ବା ଏଇନା ଜସ୍ ଏବେ ଜସ୍ ମାନେ ସାଙ୍ଗେ ସାଙ୍ଗେ ସେ ଗଲା।
ଓହୋ ଆଚ୍ଛା ହଉ ଆଉ। କୁହ।
ବୋକୀ ଟା ସେ
ହାଁ? ସେଟା ତା ପାଖରେ ସବୁ ନ ହଉଚି କିନ୍ତୁ ହାରି ଯାଉଚି। ମାନେ କେମିତି କଣ ହେଲେ କି?
ଇଏ ତା ପାଖରେ ଭଲ ଭଲ ସବୁ ପଡୁଚି କିନ୍ତୁ ଜାଣିପାରୁନି କେମିତି
ଓହୋ। ଓଃହୋ। ମୁଁ ତ ଟୋଟାଲି ଶିଖିନିଁ ମୁଁ ଟୋଟାଲି ଶିଖିନି କେନ୍ତୀ ଖେଳ ହୁଏ।
ହଁ ମୁଁ ତ ଶିଖେଇଦେବି କାଲି ଆଉ।
ମୁଁ ଶିଖିଦେବା ଆଉ।
ହଁ କାଲି ତ ସ୍ନେହା ରାଜସ୍ୱୀ ପଳେଇବେ। ସ୍ନେହା ରାଜଶ୍ରୀ ପଳେଇବେ।
ଓହୋ। ତ ତାହେଲେ ତା ତାେଲେ ତମକୁ ମାନେ ମୁଁ ନେଇ ଛାଡିଦ ଦେଇ ଦି ଜଣଙ୍କୁ ଗଲାବେଳେ ନା କଣ କହୁଚ?
ହ ମୁଁ ଦୁଇ କେମତି ପେଟ୍ରୋଲ ଖର୍ଚ୍ଚ କରିବ। କାହିଁକି ପେଟ୍ରୋଲ ଖର୍ଚ୍ଚ କରିବୁ ଏତେ?
ଏ ଏତେ ମାନେ ମୁ ଫାର୍ଷ୍ଟଟାଇମ ତମକୁ ଚଢିବାକୁ ଯାଉଚି ମୁଁ ଥୋଡ଼ି ଫାଷ୍ଟଟାମ ଯାଉଚି। ହଁ ଦେଖ ତର ତର ଭାଇ ଆସିବ ତ ଭାଇ ନେଇକି ଯିବ ନହଲେ ମୁଁ ନେଇଯିବି ଆଉ ହେଲା।
ହଁ ହଉ।
ନ ତମେ ତ ଭାଇଙ୍କୁ ଫୋନ କରିବ ହରେ ମନା କରି ମୁଁ ନେଇଯିବି ଆଉ।
ହଉ ଶୁଣ ସେମାନେ ପଳେଇବେ କାଲି ସାଢେ ଦିଟାରେ।
ହଁ ତ ଆମେ କଣ କରିବା ଆମେ କେତେବେଳେ ଯିବା ଚାରିଟା?
ହଁ ଆମେ ସେଠି
ହଁ ତମେ ଯାହା ଖାଇବ ତମେ ଯାହା ଖାଇବ ମୁଁ କ ମୁ ଆଗିରି ଅଛି।
ହଉ ହଉ ଠିକ ଅଛି ଆମେ ଦେଖିବା ଆଦିତ୍ୟ କହୁଥିଲା ଗୋଟେ ପାର୍କରେ ଯାଇକି
ଆଁ?
ବସିବା ଆଦିତ୍ୟ କହୁଥିଲା ପାର୍କ ରେ ଯାଇକି ଏ ବିଷୟରେ ଭାବିବା।
ହଁ ତାହେଲେ ତା ଗାଡି ଅଛି ମୁଁ ଗାଡ ଉଡୁଛି ଆମ ଆମେ ଯିବା ହାରି ଆଉ। ସିଏ ପଳେଇଥିଲେ ତ ତା ଗାଡିରେ ତମେ ତିନି ଜଣ ମୋ ମୋ ଗାଡିରେ ପଳେଇବା ଆଉ।
ହଁ ହଉ।
ହେଲା।
ହୁଁ।
ହଉ। ଆଉ କଣ କହୁଛ କୁହ ଆଉ କଣ ଖାଇଛ କଣ ନାଇଁ କେତେ କଣ ଖାଇଲ କଣ କଲ? ସବୁ କୁହ। ଆରେ ହଁ ହଁ ସରି ମୁଁ ଭୁଲି ଯାଇଥିଲି। ଆରେ ଟୋଟାଲି ମୋ ମୋ ମୁଣ୍ଡରେ ନାହିଁ ସେ କଥା। ଛଡା ଆଉ କଣ କହୁଛ କୁହ ମାନେ ଖାଇଲେ ତାଲେ ନା ଅଣ୍ଡା ସିଝା ଖାଇଲ ଆଉ କଣ ସୋୟାବିନ ତରକାରି ଭାତ।
ହୁଁ।
ଦେଖିଲା ମୋର ମନେ ଅଛି।
ଯା ହଉ।
ଆଛା ତ ତମର ସହି ଫଟୋ ଦେଇନାର ବାବାଙ୍କ ସହିତ
ହଁ।
ବିଗ୍ ଫ୍ୟାନ ମାନେ ତମ ବାପାଙ୍କର
ହୁଁ ହୁଁ ଆରେ ମୋ ବାବା ଆଗରୁ ବଢିଆ କି ଦେଖା ହୋଉଥିଲେ ମାନେ ପୁରା
ମାନେ ହଁ କୁହ ମାନେ ମାନେ ତମ ସତ କହିବି ହେଲା। ଏବେ ମୁଁ ମୋ ପିଲାଙ୍କ କାହା ବାପାଙ୍କୁ ମୁଁ ସେଟ୍ କରିନି ଆଜି ଯାଏଁ ହେଲା। କାକୁ ରିପ୍ଲାଏ କରିନି। ମୋତେ ଏଇଟା ବହୁତ୍ ଭଲ ଲାଗେ ବହୁତ୍ ବହୁତ୍ ମୁଁ ରିପ୍ଲାଏ କରେ।
ଆଚ୍ଛା ଆଚ୍ଛା ଏଇଟା ବହୁତ୍ ବହୁତ୍ ଭଲ ଲାଗିଲା ତାହଲେ।
ତୁ ଭଲ ଲାଗିଲା ମାନେ। ସେ ମାପ ଯୁପରେ ନାଁ ଏମିତିରେ ପୁରା ହିରୋ ହିଁ ଥିଲେ ଯାହା ଲାଗୁଛି ମତେ ପୁରା ମାନେ ମୋତେ ତ ଭଲ ଲାଗିଲା ଏବେ ମୁଁ କଇନି ତମକୁ ଦେଖିନି ବୋଧେ। ତମ ମାନେ ତମ ବାବାଙ୍କର ମାନେ ତମ ଭାଇ ଯେମିତି ତମ ବାବା ସେମିତି ଦେଖାଉଥିଲେ।
ହଁ।
ଆରେ ଆଉ ଗୋଟେ କଥା ସେ ଭିଡିଓ ଗଲା ମୋର।
ହଁ ଭିଡିଓ କରିଥିଲି ଗୀତ ତନୁକୁ ପଚାରୁଥିଲି କି କୋଉ ଗୀତଟା ଦବା ବ୍ୟାଗ୍ରାଉଣ୍ଡୁରେ।
ଏଁ ନା ମୋ ପଲସର୍ ଯୋଉ ବାଇକି୍ଟା ଭଲ।
ଓହୋ ସେଇଟା ନାଇଁ କରିନି ସେଇଟା କରିଦେବି ଆଉ।
ଆଜି କିଏ ଆଜି କ କରି କରିପାରିବ ମତେ କାଲି ରାତିରେ ପୋଷ୍ଟମ କାଲି ତ ଛାଡ ତମେ ଆଜି ନହେଲେ ହଁ ତମେ ତ ରାତିରେ ମୁଁ କଇଲି କମ୍ପ୍ୟୁଡିଜେ ପୂର୍ବରୁ ମତେ ପଠେଇ ପାରିବ ଭିଡିଓ ଟା।
ହଁ ହଁ।
ଆଚ୍ଛା ହୋଉ ହୋଉ ତାହେଲେ ଆଉ ମୁଁ କଇଲି ତମେ କାଲି ସକାଳେ ଅ ମୁଁ କଇଲି ତମକୁ ସକାଳେ ଫ୍ରି ହବକି ସେଇ ଏଇ କାମ ପାଇଁ ମାନେ କିଛି କାମ ପାଇଁ ମୋ ସହିତ। ସେଇ ଆଟା ପରେ।
ଆଟା ପରେ ମୁଁ ବା ଉଠୁଛି ଆଟାରେ।
ତାହେଲେ ଆମେ କାଲି ଏଇ କଲେଜେରେ ଏଇ କାମଟା କରିଦବା ହେଲା।
ହଁ ଭାଇ ଠିକ୍ ଅଛି।
ହୋଉ। ଆଉଥରେ କଣ କହୁଛୁ କଅନି ନିଜ ବିଷୟରେ କିଛି କୁହ ତୋ ତମ ତମ ବିଷୟରେ।
ମୋ ବିଷୟରେ ମୋ ବିଷୟରେ ମୁଁ ଆଉ କଣ ହିଁ କହିପାରିବି।
କିଛି କହିପାରିବ ନିଜେ ବିଷୟରେ।
ଆ ଜୀବନ ତ ଚାଲିଚି ଏମିତି ଆଉ କଣ କରିବା।
ଏଇ ତ ଜୀବନ ଦକ୍ଷିଣୀ ପବନ ଆଉ ଆଉ କଣ ହିଁ କହିବା ଆଉ।
ହଁ ମୋ ବାବାଙ୍କର ପୁରୁଣା ଫଟୋ ଦେଖିକି ମତେ ଲାଗେ ଯୋଉ ସଲମନ ଖାନ୍ ର ପୁରୁଣା ଫଟୋ ଗୁଢା ଯେମିତି ମୋ ବାବାଙ୍କର ସେମିତି।
ଏକ୍ସକ୍ଟାଲି ଏକ୍ସକ୍ଟାଲି ମୁଁ ସେୟା କହିଥାନ୍ତି ସଲମନ ଖାନ୍ ଯେମିତି ଦେଖାଯାଉଥିଲା ନାଇଣ୍ଟି ଏସ ରେ ତାସହ ଫିଲ୍ମ ଦେଖିଥିବ ସିଏ ଚୁ ଟି କାଟି ଥିଲା। ହାଲକା ହାଲକା ଡ୍ରାଏ ଚୁଟି ରଖିଚ ସେମିତି ତମ ଏକ୍ସାକ୍ଟଲି ତମେ ପୁରା ପଏଣ୍ଟ କଥା କହିଚ। ପୁରା ପରଫେକ୍ଟ ପଏଣ୍ଟ୍ ଏଇଟା।
ହଁ ମତେ ତ ସେୟା ଲାଗନ୍ତି ମୋର ଆଉ ବାବାଙ୍କର ମାନେ ତାଙ୍କର ଏକା ବାଲା ଫଟୋ ଅ ଠିକ୍ ଅଛିଟା ଏମିତି ପୁରା ସେଥିରେ ମାନେ ମୋ ବାବାଙ୍କ ସନସେନସ୍ ଥିଲା ମାନେ ସିଏ ପିନ୍ଧୁଥିଲେ ବ୍ୟାଗି ଅ ମାନେ ଯୋଉ ଢିଲା ଢିଲା ବାଲା ସଟ୍ ଯୋଉଟା ଆମେ ଏବେ ପିନ୍ଧୁଚେ ମୋ ବାବା ସେତେବେଳେ ପିନ୍ଧୁଚନ୍ତି ମାନେ ସେଇ ଟାଇମ୍ ରେ। ତ କଲର୍ ବି ପୁରା ବଢିଆ ମାନେ ବିଚ କଲର ମାନେ ଯୋଉ କଲର ଗୁଡାକ ଆମେ ସେ ଠିକ ଭାବିକି ସେଟା ସେବେ ମୋ ବାବା ପିନ୍ଧଛନ୍ତିୁଁ ହୁଁ।
ହୁଁ।
ତ ସେ ହଟଗୁଡାରେ ବା ବହୁତ ମାନେ ବଢିଆ ଲାଗନ୍ତି ମ
ଆରେ ଭାଇ ତ କାଲି ଓହୋ। କାଲି ମତେ ଦେଖେଇବ ରିଲସ ଗୋଟେଦିନ କଲେଜ ଦେଖିବା ସେ ଫଟରେ ଦେଖିବା ଆଉ ଯିଏ ଅଛି ତମ ପାଖରେ ଏଇନା।
ଫୋନ ରେ ତ ନାହିଁ ମାନେ ତାଙ୍କ ଯୋଉ ଫୋଟୋ କପି ଯୋଉ ହାର୍ଡ କପି ଗୁଡାକ ଅଛି।
ମୁଁ ତ ପୁରା ବିକ ଫେନ୍ ହେଇଗଲି ବାପାଙ୍କର ଦେଖି
ଛୋଟବେଳ ଫୋଟଟା ଆଉ ସେମିତି ଏବେ
ନହେଲେ ଏମିତି କହାକ ମୁଁ ମାନ ଏମିତି ସତରେ ମୁ କାହାକୁ ମାନେ ଆ ରେ ରେଟ ଦିଏନି ଏମିତି କାକୁ କମେଣ୍ଟ କରନି କାହା ଫଟୋ ଦେଖିକି।
ମୁଁ ଏଇଟା ଭରଥିଲି ତମେ ମାନେ ମାନେ ତମେ ଦେଖିଛ ମୁ କୋଉ ମିଶ୍ଚରେ କୋଉ ପିଲାର ଷ୍ଟାଟ ଦବାର କୋଉ ପୁଅର କି କୋଉ ପିଲାର କି ପାଏ ସେ ପୁଅ ପଚାରିବ ମ କେ ପାଇବନି।
ହଁ।
ମତେ ଭଲ ଲାଗ ଏନ୍ତିକି ନବାକୁ।
ନାଇଁ ତୁ ମୁଁ ମୁଁ ବି ରେଡ ହାର୍ଟ ମାନେ ଦିଏନି ଏତେ ତୁ ଦେଲୁ ଆଜି ତ ଦେଖି ମୁଁ ସ ସେଥିପାଇଁ ଥେକ୍ଯୁ ରିପ୍ଲାଏ ରେ ଦେଇଥିଲି।
ଏକ୍ଜାକ୍ଟଲି ଏକ୍ଜାକ୍ଟଲି ମୁଁ ଦିଏନି କେବେ ତମେ ଏଟା ବୁଝିିପାରୁଥିବ।
ହୁଁ ହଁ ହଁ।
ମୁବି ସେଇୟା ମୁଁ ଏବେ ପର୍ଯ୍ୟଭେ ପର୍ଶନ। ଅସ ମତେ ସେଇଥିରେ ତ ପସନ୍ଦ ନୁହେଁ କାହାକୁ ନିଜ ଜିନିଷ।
କିନ୍ତୁ ସ୍ ଆମେ ଦି ଜଣଙ୍କ ସହିତ ସବୁ ସହଲି ନା ତ ସେୟାର କରିଦଉଛୁ ଆଉ।
ସେଇ ତ ମ ତମ ସବୁ ତମକୁ ଭାବୁନି ତମେ ମୁଁ ଭାବୁଛି ମା ଆଇରେ ମୁଁ ଭାବୁଛି କି ଦି ତ ଆମେ ତିନି ଜଣ ଝିଅ ଏଇଆ ତ ଆମେ ତିନି ଜଣ ପୁଅ। ମତେ କିଛି ଗିିଲଟି ଫିଲ୍ ହବନି ଗିଲଟି ଦିଲ ଫିଲ୍ ହୁଅ ତା ମୁଁ କିଛି ଲାଜ କରିକି ତମ ସହ କିଛି ସେୟାର କରନ୍ତି ତମର ଗିଲଟି ଫିଲ୍ କିଛି ହୋଉନି ତୋ ଆଉ କଣ କରିବି
ଆଜି ସେଦିନ ଆମେ ଯୋଉ ବସିଥିଲେ ସେଦିନ କିଟୁ ଆସିକି ଆମକୁ ଦେଖିଥିଲା।
ଆଁ?
ଆମେ ଯୋଉ ବସିଥିଲେ ସେଦିନ ସେ ଆସିକି ଆମକୁ ଦେଖିଥିଲେ ଆମେ ହସ ମଜାକ କରୁଥିଲେ।
ହୁଁ।
ମତେ ମେସେଜ କରିଥିଲା କି ମୁଁ ଦେଖିଲି ତମେନେ ଥିଲା କହିଲା କି ମୁଁ କହିଲି ତ ଆସିଲୁନି କହିଲା ନାଇଁ ଦେଖିଲି ତମାନେ ହସ ମଜା କରୁଚ ମୁଁ କାହିଁକି ଡିଷ୍ଟର୍ବ କରିଥାନ୍ତି ତ ମୁଁ ପଳେଇଲି।
ଭଲ କଲା ସେ ସେଇନ ମୋସହ ଗୋଟେ ସେ ସେନା ଗୋଟେ ମସ କେ ତମଁ କହିଥିଲି ବୁଝେ ସେନ?
ନୀଗା କଁ କରିଥିଲା?
ତମେ ମୁଁ ତ ଏଇଠି କହିପାରିବି ତମକୁ ମୁଁ ତମକୁ ଆମ ମହିଳା ମିତ୍ର କହିଦେବେ ମୁଁ ତାସ କାଲି କହିଚିବି।
ମୋର ତ ତା ସହିତ ସେଦିନ ଏମିତି ହେଇଥିଲା ଆଉ ସିଏ ତାର ସେଥିପାଇଁ ପଳେଇାଇଥିଲା ଆଉ।
ସେ ଚେନଣ୍ଟ ମୋ ବିଷୟରେ ଗୋଟେ ଚେଷ୍ଟମତି କହିବି।
ହଁ ହଁ କହିଥିଲେ ଆପଣ ସେଣ୍ଟ କଥା। କଥା କହୁନି ମୁଁ କିଟୁ କଥା କହୁଥିଲି।
ନାଁ ମୁଁ ଆପଣ କୁ ଚେଣ୍ଟ କଥା କହୁଛି ମତେ ଚେଣ୍ଟହିଁ କହିଥିଲା ହଁ କିଟୁ କଥା
ହଁ ମୁଁ କିଟୁ କଥା କହୁଛିି କି ସିଏ ଆସିଥିଲା ଆମକୁ ଦେଖିଲା ତାପରେ କହିଲା କି ମୁଁ ତମ ମାନଙ୍କୁ ଡିଷ୍ଟର୍ବ କରିନି ମୁଁ ଦେଖିବୁ। ମାନେ ସାଇକେଲ ନବାକୁ ଆଉଥରେ ଆସଥିଲି ତମଙ୍କୁ ଦେଖିଲି ତମେ ହସ ମଜା କରୁଛ। ଆଉ ମୁଁ ଡିଷ୍ଟର୍ବ ମୁଁ କହିଲି ତ ଆସିଲୁନି ଆମ ପାଖକୁ। କର କି ନାଇଁ ମୁଁ ଦେଖିଲି ତମେ ହସ ମଜା କରୁଛ ମୁଁ ଡିଷ୍ଟର୍ବ
ଆରେିକଏ କଥା ସେ ଆସିକି କଥା ହେଇ ଯାଇଥାନ୍ତ ହସ ନିଶ୍ଚକୁ ଗଲେନି। ମାନେ କଣ ହି ଆଉ କହିହବ ଛାଡ।
ଆରେ ସିଏ ଥିଲା ଭିତରେ ମୁଁ ତା ସହିତ କଥା ହୁଏନା ନା ତାର ମନ ଏମିତି ହେଇଯାଇଥିଲା କିନ୍ତୁ ସିଏ ଗଲା ପରେ ତୋର ମୋର ତନ ରହସ ମଜାକ କରିକି ବସି ନଥିଲେ ଏଠି
ମୁଁ ସମସ୍ତେ ହସିଥିଲି ବା
ହ ତୁ ଆଉ ମୁଁ ହଁ ଠିକ କଥା ତ ସେଇଟା ସେ ଦେଖିଲା କି ଆମେ ହସୁଛେ। ହଁ ହଁ ନିଜେ ମୁହଁ ଟା ହାଣ୍ଡି ଭଳିଆ କରିକି ରଖିଥିଲୁ।
ହୁଁ ହୁଁ ହୁଁ ହୁଁ ଆଉ କଣ କହୁଛ କୁହ ଶୋଇବ କେତେବେଳେ?
ମୋର ଶୋଇବା ତ ଗୋଟେ ଦିଇଟା ହୁଏ।
ଏବେ ବି ଆରେ ହଁ ତମର ଯନ୍ତ୍ରଣା କେମିତି ଅଛି ଭଲ ଅଛି।
ଯନ୍ତ୍ରଣା ହଁ ଭଲ ଅଛି ଏବେ ଯନ୍ତ୍ରଣା।
ଆଛା।
ମୁଁ ମୁଁ କିନ୍ତୁ ଏଇ ସମୟରେ ଚକ ମାନେ ଚକୋଲେଟ ବହୁତ ଖାଏ ଏଥର ଜମା ବି ନାହିଁ
ତ ଆପଣ କଣ କହୁଛନ୍ତି ଖାଇବେ
ଖାଇଥାନ୍ତି ଗୋଟେ ରଖିଥିଲି ଫ୍ରିଜ ରେ ମୋ ଘରେ ଗୋଟେ ବଡ ମଣିଷ ଟ ବଡ ମାଙ୍କଡ ଟେ ରହୁଛି ହେଲା ତ ସିଏ ଖାଇଦେଲା।
ଆରେ ଆରେ ହଉ ଆଉ ଛାଡ଼ନ୍ତୁ ଆପଣଙ୍କ ଜେଜେ ଆସିଥିଲେ ପା।
ହଁ ଅଛନ୍ତି।
ସେ କେବେ ଆସିଲେ?
ଆଜି ହିଁ ଆସିଲେ ସକାଳେ।
ଆପଣ ଙ୍କ ଜେଜେ ଙ୍କ ବୟସ କେତେ ହବ?
ତାଙ୍କୁ ଅଶୀ
ଇରେ ଭାଇ ରେଡି ଆଉ ହଉ ଆଉ ବଢିଆ।
ସେ କିନ୍ତୁ ସ୍କୁଟି ଚଲାନ୍ତି।
ଅରେ ଭାଇୟାର ଗ୍ରେଟ୍ ଗ୍ରେଟ ଗ୍ରେଟ।
ଅତି ସୁନ୍ଦର ପୁରା ମନମୋହକ।
ଇୟେ ମୋ ଜେଜେମାଆ ଙ୍କୁ ସ୍କୁଟି ରେ ବସିକି ପୁରା ଉଡେଇବେ।
ଆରେ ୟାର ନାଇଣ୍ଟିସ୍ ର ହିରୋ ହିରୋଇନ୍ ପାଡିଆ ଆଉ, ହଁ ମୋର କିଛିଟା କାମ ଅଛି ଆପଣଙ୍କୁ ମୁ ଯୋଗାଯୋଗ କରୁଛି।
ହଉ ଠିକ୍ ଅଛି।
ରହୁଛି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଜ୍ଞା।